ହାଲୋ।
ଆଜ୍ଞା ଆଣ୍ଟି ଙ୍କ କରୁଚନ୍ତି?
ନାଇଁ ଏଇଠି ପରିବା ପତ୍ର କାଟିକି ବସିଚି ଆଉ।
ଓହୋ ଆଛା ଆଉ କୁଆଡେ ଯାଇନାହାନ୍ତି ବୁଲିବାକୁ?
ବୁଲିବାକୁ ଆଉ କୁଆଡେ ଯିବି ମୋ ବାପା ଘରେ ଯାଇଥିଲି ଏବେ। ତାପରେ ସେଇଠି ସବୁ ଦଧି ଭାବନା ଯିଉ ଆଉ ଏମତି କଣ ସବୁ ରାଧା ଗୋବିନ୍ଦ ଜିଉ ଏଇ ସବୁ ଦେଖିକି ଆସିଲି ମନ୍ଦିର ଆଉ। ତମେ ଯାଇ
ଓହୋ ହଁ ମୁଁ ଯାଇଥିଲି, ପୁରୀ ଯାଇଥିଲି ଏଥରକ। ମୋ ମାଉସୀ ଘରଠୁ ପୁରୀ ଟା ଯାଇଥିଲି ବଧେଇ ଏଇ
ଓହୋ, ହଁ କଣ ଦେଖିଲା ସବୁ?
ଦେଖିଲୁ କଣ, ମୋ ମାଉସୀ ଘରଠୁ ପୁରୀ ଟା ଅଳ୍ପ ବାଟ। ଚାଳିଶ, ଚାଳିଶ କି ବୟାଳିଶ କିଲୋମିଟର ହବ ବୋଧେ ହେଲା। ତ ଆମେ ବାହାରି ଗଲୁ ହଁ, ଅଳ୍ପ ବାଟ ପୁରା ତ ଆମେ ବାହାରି ଗଲୁ ଅ ସେଇ ତିନିଟା ଚାରିଟା ଖଣ୍ଟେ ବେଳକୁ ବାହାରି ଗଲୁ, ବାହାରିକି ତାପରେ ଘଣ୍ଟେ ଘ ଗୋଟେ ଖଣ୍ଡେ ଲାଗିଲା ସେଠି ପହଞ୍ଚିବାକୁ, ତାପରେ ପହଞ୍ଚିକି ଆଗେ ପଳେଇଥିଲୁ ବିଚ୍ ଆଡେ ପଳେଇଥିଲୁ। ତ ଏଠି ସମୁଦ୍ର କୂଳରେ ବସିକି, ଅ ଛଅଟା ଦି ଘଣ୍ଟା ଅଢେଇ ଘଣ୍ଟା ଟା ପାଖାପାଖି ବସିକି ତାପରେ ଆସିଲି ମନ୍ଦିର କହୁଛି କିନ୍ତୁ ମନ୍ଦିର ଆସିକି ପହଞ୍ଚିଲା ବେଳେକୁ ଏ ଯୋଉ ଚପଲଷ୍ଟାଣ୍ଡ ଯୋଉ ରଖନ୍ତି ନ କି, ସେଠି ଯାଇ ଦେଖିଲା ବେଳକୁ ଯେ ଏଠି ପ୍ରବଳ ଭିଡ ଯେ ଲାଇନ୍ ଲାଗିଛି। ହଁ, ତ ସେଇ
କଣ ହେଇଥାଏ ନା ଯୋଉଟା ଗମେଣ୍ଟ ର ଯୋଉଟା ସେ ଭିଡ ଲାଗିଥାଏ। ଆଉ ଯୋଉଟା ବା ରେ ପୁରା ପ୍ରାଇଭେଟ ରେ ଯୋଉଟା ରଖିନ୍ତି, ସେଠି ଏତେ ଭିଡ ନଥାଏ।
ନା ସେଠି ତ ପଳାଇ ଦବା ବାଇଭଟରେ ତ ବହୁତ ଦୋକାନ ଆଉଟା କ ହବ। କିନ୍ତୁ ଏଇା ପ୍ରାଇଭେଟରେ ରଖିଲେ କଣ, ସେ ହଳକୁ ଦଶ ଟଙ୍କା, ଚପଲ ହଳ ଦଶ ଟଙ୍କା, ମୋବାଇଲ ଗୋଟେ କୋଡିଏ ଟଙ୍କା ଏମିତି କରିକି ଅଯଥାରେ ସେଠି ଶହେ ଟଙ୍କା ପଳେଇବ। ତ ଆମେ ସବୁ ହଁ ସେଇଆ, ମୁଁ ଯେତେବେଳେ ଯେବେ ଯାଏ, ଗଭର୍ଣ୍ଣମେଣ୍ଟରେ ରି ମୋର ସୁବିଧା ମାଗଣରେ ରଖିଦବ ଆରାମ ସେ ଟୋକନ ବି ରହିଯିବ କିଛି ଅସୁବିଧା ନାହିଁ।
ହଁ।
ଆଜ୍ଞା ତାପରେ ସେଠି ପହଞ୍ଚିଲା ବେଳକୁ ସେଠି ଭିଡ ଅଛି। ତୋରେ ତାପରେ ଆମେ କହିଲୁ ଏଠି ଏଠିକୋରେ ଭିଡ। ମୁଁ ସେତେବେଳକୁ ସାତଟା ସାଢେ ସାତଟା ହେଲାଣି। ହେଲେ ଭାଇ କହିଲା ଆଠଟା ସାଢ଼େ ଆଠଟା ବେଳକୁ ସେଠି ଇଏ କାଉଣ୍ଟର ବନ୍ଦ ହେଇଯିବ। ତାହେଲେ ପରେ ଦେଖିବା, ପଳେଇ ଚାଲେଲେ ଘରକୁ ନଲେ ପଳେଇ ଆଇଲୁ ଆଉ ଦର୍ଶନ କରିପାରଲୁନି।
ମିଳିଲାନି।
ନା ଆଉ ଯାଇନବା ଭିତରକୁ।
ହେ ଏତେ ପାଖକୁ ଯାଇ ମନ୍ଦିରକୁ ଗଲନି ପଳେଇ ଆଇଲ।
ହୁଁ ଆଉ କଣ କରିବା ଭିଡି ଚୋରି ହେଇଥିଲା, ତାପରେ ସେଦିନ ବି ମନେ ନଥିଲା ଆମର ସେଦ ଥିଲା ଯୋଉ ଶିବ ବିବାହ, ଶିବ ବିବାହ ନଥିଲା କି
ସେଇଟା କଣ ମ ମୁଁ ଜାଣିନି ତ।
ଯୋଉ ଶିବ ଆଉ ପାର୍ବତୀଙ୍କର ଯୋଉ ବିବାହ ହେଇଥିଲା, ସେଦିନ ହେଇଥିଲା।
ସେଇଟା ବା କାଳେ ଜାଗର ଦିନ ହେଇଥାଏ ଟି।
ହୁଁ କେଜାଣୀ ମୁଁ ଜାଣିନି ସେଦିନ କଣ ଚାଲିଥିଲା ଶିବ ବିବାହ ତ, ମୁଁ ଦେଖିଲି। କଣ ଶୀତଳ ଷଷ୍ଠୀ ନା କଣ କହନ୍ତି ମୁଁ ତାକୁ
ହଁ, ହଁ, ହଁ, ହଁ, ହଁ, ହଁ ଠିକ। ଠିକ। ଶୀତଳ ଷଷ୍ଠୀ ଠିକ, ଠିକ କହିଛ। ହଁ ମନେ ପଇଲା।
ହଁ, ତ ସେଦିନ ହେଇଥିଲା ସେଦିନ ଗହଳି ବି ଥିଲା। ଗୁରୁବାରଟା ହେଇଥିଲା ନା, ଗହଳି ବି ଥିଲା ସେଦିନ। ତ ମଦ ଜାଣିଥାନ୍ତେ ପର୍ବ ଅଛି ଜାଇନଥାନ୍ତୁ
ଯଦି ତମେ ଯାଇଥିଲ ତାହେଲେ ଯୋଉ ଫେରିକି ସେ ପ୍ରାଇଭେଟରେ ସହେ ଟଙ୍କା ଦେଇ ରଖିଦେଇଥାନ୍ତା। ତାପରେ ପଳେଇଥାନ୍ତ ଏତେ ପଇସା ଖର୍ଚ୍ଚ ଖର୍ଚ୍ଚ କରି ମନ୍ଦିର ଯାଇଥିଲ କଉଥି ଯାଇଥିଲ ବସ୍ ରେ ନା କାର୍ ରେ ନା କଣ?
ମୋ ନାଁ ମ ସେଠୁ ଅ-ଭାଇର ଅଛି ତ ବେଟ୍ରୀ ସ୍କୁଟି ସେଥିରେ ପଳେଇଥିଲୁ ଆରାମ୍ ସେ। ହଁ ଦି ଜଣ ଯାଇଥିଲୁ ଭାଇର ମୋର।
ଅଉ ମତେ ଲାଗିଲା କି ସବୁ ମିଶିକି ପରିବାର ଲୋକ ବୋଧେ ଯାଇଚ।
ନା- ନା ଏଇ ମୋ ଭାଇ ଭଉଣୀ ହେରିକା ସବୁ ପଳେ ତାଙ୍କ ମାନେ ଖୋଲି ଯାଇଥିଲା ନା ଏ-ଅଫ୍ ଅଫିସ୍ ହେରକା ସବୁ ସେ ସବୁ ପଳେଇ ପାଳେଇ ଯାଇଥିଲେ ମୋର ମୋ ଭାଇର ଥିଲୁ ତ ଆମେ ଜଣ ପଳେଇୁ ଏମିତି ଆଉ ତାପରେ ବେଟ୍ରୀ ସ୍କୁଟି ଅଛି ଆରାମ୍ ସେ ଯିବ ଆରାମ୍ ସେ ଆସିବ ପଇସା ଖର୍ଚ୍ଚ ନାଇଁ ଟଙ୍କା ଟେ ବି।
ଓହୋ ଆଉ ଯାଇଥାନ୍ତ ନା ଭିତୁରୁକୁ ହଁ ଅବଶ୍ୟ ଭିତରେ ବା ଠେଲା ପେଲା ଦଳାଚକଟା ନିଶ୍ଵାସ ପୁରା ବନ୍ଦ୍ ହେଇଯିବ।
ହଁ ବା ସେଦିନ ବି ବ-ମ୍ ଥିଲା ନା ପର୍ବଟେ ଗୋଟେ ଥିଲେ ଜାଣିଥିଲେ ଆଗୁରୁ ଯଦି ଜାଣିଥାନ୍ତି ସେଦିନ ଯାଇନଥାନ୍ତି ତା ପରଦିନ ହେଲେ ଯାଇ
ଯାଇଥାନ୍ତ ହଁ ଯଉ ଦିନ ସବୁ ପର୍ବ କି କିଛି ଗୋଟେ ପଡି ଯାଉଥାଏ ଭଲ ଦିନ ସେଦିନ ତ ଏତେ ଭିଡ ଯେ ତମେ ଯଦି ରାତି ଚାରିଟାରେ ଯିବ ବି ଭିଡ ଥିବ।
ହଁ ତ ସେଇଆ ଏଇ ରଜରେ ପା ମୁଁ ଦେଖୁଥିଲି ନିଉଜ୍ ରେ ଲୋକ ତିନିଟା ଚାରିଟା ରାତିରୁ ଠିଆ ହେଇଚନ୍ତି ଦର୍ଶନ ଯାଇ ମିଳୁଚି ଏକାଳେ ନଅଟା ଦଶଟା ବେଳକୁ।
ହଁ ବା ଏଇ ବା ଚାରିଟା ଦ୍ଵାରା ଖୋଲିଦେଲେ କଣ୍ ହବ କିଛି ମାନେ ଫାଇଦା ବି ହଉଥିବା ଦରକାର୍ ନା।
ହଁ ତାପରେ ଏଇଟା ବି କରୁସନ୍ ଯଉ ଯଉ ଭିଆଇପି ଏଣ୍ଟ୍ରି ଯଉ ରଖିଚନ୍ତି ପଇସା ଦେଇକି ଯାଉଚନ୍ତି ଭିତରକୁ।
ଭିଆଇପି ଏଣ୍ଟ୍ରି ଅଛି ସେଠି ମୁଁ ତ ଜାଣିନି।
ହଁ ଆଉ କଣ୍। ଯଉ ଏଠି ପଇସା ତମେ ଦବ ହଜାର ଦି ହଜାର ଟଙ୍କା କଣ ଦବ ପ-ଜଣକା ଡା- ମୁଁ ଡାଏଟ୍ ନେଇକି ଠାକୁରଙ୍କ ପାଖରେ ରଖିଦେବି ଠିଆ କର୍ ହଁ।
ଏମିତି ହେଲେ କରିବା କଥା ନୁହଁ।
ନା ସମସ୍ତେ ସମାନ୍ ନା ଆଉ କଣ୍ ତମେ ଏମିତି ଇଏ କଲେ ହବ।
ଠାକୁର ହିଁ କହିଚନ୍ତି ସମସ୍ତେ ସମାନ୍ ମାନେ ଅଲଗା କଉଠି କଣ୍ ଜାଣିନି କିନ୍ତୁ ଜଗନ୍ନାଥଙ୍କ ପ- ମାନେ ପା ଖେରେ ତ ସମସ୍ତେ ହିଁ ସମାନ୍ ଯଉ ସିଏ ବା ଆମେ ତାକୁ ଶୁଣିନୁ ସେ ଯଉ ଦାସିଆ ବାଉରି ନଡିଆ ନେବେ ବୋଲି ଏ ପୁରା ତାଙ୍କର ରଥ ଅଟକି ଗଲା ଆଁ- ନା କଣ୍ ଏମ୍ ତି ଦାସିଆ ବାଉରି ହାତୁରୁ ନଡିଆ ଆଣିଥିଲେ ନା କଣ ଏମିତି କିଛି। ହଁ।
ଏଇ ଯଉ ରଥଯାତ୍ରା ବେଲେ ତାଙ୍କର ନଡ଼ିଆ ଖାଇବେ ବେଲିକା ଗୋଟେ ଜାଗାରେ ରହିଗଲା ନନ୍ଦିଘୋଷ ତ ସେଠି ଆସିଲା ପରେ ଯାଇଁକି ଗଡିଲା ସେଥି ଏବେ ସବୁ-ସବୁ ବର୍ଷ ସେ ଠି ରଥଯାତ୍ରା ହେଲା ବଳେ ସେଇଠି ଯଉ ସେଇ ପଏଣ୍ଟ୍ ଟାରେ ସବୁବେଳେ ସେଠି।
ହଁ-ହଁ ଆଉ ଇଏ ଏମିତି ଆଗୁରୁ ତ ନ ଥିଲା ବୋଧେ ଭିଆଇପି ହେରିକା ଏବେ ବୋଧେ କରିଦେଇଚନ୍ତି ନା କଣ?
ହଁ ଏବେ ବୋଧେ କରିଦେଇଚନ୍ତି।
ସେଇ ଚାରିଟା ଦ୍ଵାର ଯଉ ଖୋଲା ହେଲା ସେଗୁଡା ବି କଣ ଆଗୁରୁ କଣ ଥିଲା କି ଏବେ ହିଁ ସବୁ କରିଚନ୍ତି ନା ଆଉ।
ହାଲୋ।
ହଁ-ହଁ।
ଆଜ୍ଞା ଆଣ୍ଟି।
ହଁ ମୁଁ କହିଲି କି ଆଗୁରୁ ତ ସେ ଚାରିଟା ଦ୍ଵାରା ଖୋଲି ନଥିଲା ଏବେ ହିଁ ଖୋଲିଚନ୍ତି ସବୁ ନା?
ହଁ। ଆଗରୁ ତ ବୋଧେ ସେ ବ୍ୟାରିଗେଟ ଘରିକା ଲଗେଇ ଦେଇଥିଲେ ସେପଟେ ଛାଡୁ ନଥିଲେ ଏତେ। ଏବେ ହେଲେ ଛାଡୁଛନ୍ତି। କିନ୍ତୁ ଏଇଆ ଏବେ ଯେ ରଥଯାତ୍ରା ପାଇଁ ବହୁତ ଗୁଡା ଯୋଉ ଇଏ ହେଇଛି କଣ କହିଲେ ଏ ବାଉଁଶ ଫାଉଁଶ ସବୁ ପୋତା ହେଲାଣି।
ଓହୋ ରଥଯାତ୍ରା ବା ଏ ଯୋଉ ଅଁଳା ନବମୀରୁ ବା ର ଥ ମାନେ ତିଆରି ଷ୍ଟାର୍ଟ ହୁଏ ନା କଣ ବା ମୁଁ ଯାହା ଜାଣିଥିଲି।
ନାଁ ନାଁ ଅକ୍ଷୟ ତୃତୀୟା ନା।
ଓ ହଁ ସରି ସରି ହଁ ଅକ୍ଷୟ ତୃତୀୟ ଟା କେବେ?
ଅକ୍ଷୟ ତୃତୀୟା ଅକ୍ଷୟ ତୃତୀୟା କେବେ କେଜାଣି ମୁଁ ଜାଣିନି।
ଗଲାଣି ନା କଣ ବା?
ହଁ ରଥ କାମ ତ ଷ୍ଟାର୍ଟ ହେଇଗଲାଣି ମୁଁ ତ ଯୋଉ ଏବେ ଯାଇ ଦେଖିକି ଆଇଲି। ରଥ ପ୍ରାୟ କମ୍ପ୍ଲିଟ ହେଇଗଲାଣି ଖାଲି ଏଇ ଯୋଉ ମାନେ ତାଙ୍କ ଦଧିନଉତି ଟା ବସି ନଥିଲା ଖାଲି ରଥର।
ଓହୋ। ନାଇଁ ନାଇଁ ମୋ ଝିଅ ଥରେ ଆର ବର୍ଷ ଆଡକୁ ଯାଇଥିଲା ନା କଣ ପୂର୍ବ ବର୍ଷ।
କହୁ ସେତେବେଳେ ସେ ଯେତେବେଳେ ଯାଇଥିଲା ସେ ଦେଖିଥିଲା କି ରଥ ଭଙ୍ଗା ହଉଥିଲା ମାନେ ଖୋଲା ଖୋଲି ହଉଥିଲା ରଥ ସବୁ।
ସେଇ ସେଇ ନଭେମ୍ବର ଡିସେମ୍ବର ଆଡକୁ ଯାଇଥିଲା।
ଆଚ୍ଛା ଆଚ୍ଛା।
ହୁଁ ରଥକୁ ଖୋଲିକି ସେ କାଠକୁ କଣ କରନ୍ତି ଜାଣିଛ?
ହଁ ସିଏ ବା କଣ କହିଲେ ରଥ କାଠ ଯୋଉଗୁଡା ସବୁ ବଳେ ନା କି ମାନେ ରଥଯାତ୍ରା ସରିଲା ପରେ ତାକୁ ସବୁ ନିଲାମ୍ ହୁଏ। ନିଲାମ୍ ହେଲା ପରେ ଯିଏ ଯେତିକି ନେଇ କିଣନ୍ତି ଆଉ ଅନୁସାରେ ଯିଏ ଅଧିକ ପ୍ରାଇସ୍ ଦବ ସେଇ ଅନୁସାରେ କିଣି ପାରିବ ଆଉ।
ସେ କାଠକୁ ନେଇ ଲୋକ କଣ କରନ୍ତି?
କିଛି ନାହିଁ ଘରେ ରଖନ୍ତି ଠାକୁରଙ୍କ ମାନେ ଶ୍ରୀ ଅଙ୍ଗ ଲାଗିଥିଲା ନା। ସ ତିରେ ତାକୁ ଥନା। ମାନେ ଘରେ ଏମିତି କାଠ ମାଣ୍ଟ ଯୋଉ କଣ କବାଟରେ କରିକି ଥୋଉ ନାହାନ୍ତି ତାକୁ ଏମିତି ସ ରଖନ୍ତି ଆଉ ପୂଜାପୂଜି କରନ୍ତି ଆଉ।
ଓହୋ ମୁଁ ଏତେ କଥା ଆଉ ଜାଣିନି ହଁ ସିଏ ସେୟଆ ଖୋଲୁଥିଲେ। ଆ ସେତ କାଠ ଗୁଡା ବହୁତ ବଡ ବଡ ତାକୁ କଣ କେମିତି କଣ ମାନେ ଚ
କେମତି କଣ କରୁଥିବେ ଆଉ ଘରେ କଣ ବ ବଡ ଲୋକ କେହି ନାହାନ୍ତି କଣ ସଜେଇ ରଖିବା ପାଇଁ ହୁଁ।
ହଁ ହଁ ହଁ ଲୋକଙ୍କ ଘର ବଡ ବଡ ସେ ରଖୁଥିବେ।
ହଁ ତାପରେ କିନ୍ତୁ ଆକ୍ଚୁଲି ଏଇଆ ହବା କଥା ମାନେ ସେ ମ ମନ୍ଦିର ପ୍ରଶାସନ ଯୋଉ ସେମାନେ। ନିଲାମ ଡାକିବା କଥା କିନ୍ତୁ ନିଲାମ ବାହାନାରେ ସେମାନେ କଣ ନିଜ ଚିହ୍ନା ଚିହ୍ନା ପରିଚୟରେ ଦେଇ ଦିଅନ୍ତି ହେଲା।
ହୁଁ ହୁଁ।
କାରଣ ଏତେ ବି ବାହାର ଲୋକ। ଲୋକ ଏତେ ସାମିଲ ହୁଅନ୍ତିନି ସେଇ ପଣ୍ଡା ମାନଙ୍କ ଭିତରେ ଯିଏ ଚିହ୍ନା ପର୍ଚ ଯାହାର ଥିବ ସେଇମାନେ ପଇସା ପତ୍ର ଦେଇକି ନେଇ ଆସନ୍ତି ନେଇ ଯାଇକି କଣ ତାକୁ କରନ୍ତି ବାହାରେ। କହିକି ଏମିତି ବିକ୍ରି କରିଦିଅନ୍ତି ଅଧିକ ଦାମ ରେ ଆଉ।
ହୁଁ ଆଉ ତମେ ସବୁ ପୁରୀରୁ କଣ ଆଣିଲ।
ପୁରୀରୁ କିଛି ନାହିଁ ପୁରୀରୁ କିଛି ଆଣିନି। ସେମିତି ଆଇଛି ପାଖରେ ତ ମୁଁ ଯେ ଯେବେ ବିି ଯାଏ ମାଉସୀଙ୍କ ଘରକୁ ସ ସବୁଥରକୁ ପୁରୀ ପଳାଏ। ପାଖରେ ବୋଲି ହଁ ପୁରା ଘର ପାଖ।
ଭଲ ଆଉ ଆଉ ବିଚ ରେ ସବୁ କଣ ଫଟ ଘଟିକା ଉଠେଇନ।
ହଁ ବହୁତ ଉଠେଇଛି ବଢିଆ ଫଟୋ ବଢିଆ ବଢିଆ ଫଟୋ ଗୁଡା ସବୁ ଉଠିଛି।
ଓହୋ ଭଲ ଆଉ କଣ ଖାଇଲ କଣ?
ଖାଇଥିଲୁ ସେଦିନ ଯୋଉ ବରା ତରକାରୀ ଆସିକି ଖାଇଲୁ ଗୋଟେ ଗୋଟେ ଜାଗାରେ ତାପରେ ଫେରିଲା ବେଳକୁ ତାପରେ ପୁଣି ରାତିରେ ଆସିକି ପହଞ୍ଚିଲା ପରେ ପଖାଳ ଭାତ ଖାଇକି ଶୋଇପଡିଲୁ ଆଉ।
ଆଉ ଭୋଗ ଫୋଗ କିଛି ପୁରୀରୁ ଆଣିନ।
ଭୋଗ ପୁରୀରୁ ଆମେ କେବେ କରୁନା ଭୋଗ ସେ ପାଞ୍ଚଶହ ହଜାର ନିଅନ୍ତି। କଣ ଭୋଗ କରିବ ଏତେ ଏତେ ଟଙ୍କା ଦେଇକି ଯେ। ସେ ଚନ୍ଦେଇ ଦେବେ ସେ ନନା ଘରିକା।
ଯୋଉ ବାହାରେ ଯୋଉ ଆନନ୍ଦ ବଜାରରେ ବି ତ ଯାହା ମିଳୁଥାଏ।
ହ ହୋ ସେଇଟା ଆଚ୍ଛା ଅବଢା ହଁ ମହାପ୍ରସାଦ ଆମେ କଣ କରୁନା ଏ ଆମେ କହୁ କି ହଁ ଟ ଟେଷ୍ଟ କରିବା ଟେଷ୍ଟ କରିବା ନାଁରେ କହିକି ସେ ମୁଠେ ଖଣ୍ଡେ ଦେଇ ଦିଅନ୍ତି ତାକୁ ଆଣିକି ଖାଇଦେଇ କି ପଲେଇ ଆସୁ ସଇଲା।
ହେଁ ହେଁ ହେଁ ଭଲ ଆଉ।
ହୁଁ।
ତାହେଲେ ରଖ ଆଉ ମୁଁ ଯାଉଛି କଣ ରୋଷେଇ ବାସ କରିବି ଦିଟା।
ହଁ ଆଣ୍ଟି ଠିକ୍ ଅଛି।
ହୁଁ।